ହଁ କୁହନ୍ତୁ।
ଓ ଆପଣ କୋଉଠୁ କହୁଛନ୍ତି?
ଭୁବନରୁ।
ହ ଆପଣଙ୍କ ଜାଗାରେ କଣ କଣ ପର୍ବପର୍ବାଣି ପ୍ରସିଦ୍ଧ ପରା।
କଣ କହିଲେ?
ଆପଣଙ୍କ ଜାଗାରେ କଣ ପର୍ବପର୍ବାଣି ପାଳନ ହୁଏ?
ଆମ ଗାଁରେ ଫେମସ ତ ଅଛି ଦଶହରା।
। ଦଶହ ଦଶହରା କେମିତି ପାଳନ ହୁଏ?
ଆମର ଦଶହରା ରେ ବଳଦ ହୋଉଛି ଅଧିକା ଫେମସ। ଦଶହରା ବଳଦ। ଆପଣଙ୍କ ଆଡ଼େ ବର୍ଷା ହଉଛି?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
ହ୍ୟାଲୋ।
ବର୍ଷା କମ୍ ଅଛି।
ମୁ କହିଲି ଆପଣଙ୍କ ଆଡ଼େ ବର୍ଷା ଆପଣଙ୍କ ଆଡେ ବର୍ଷା ହଉଛି?
ବର୍ଷା ତ ଛାଡ଼ି ଯାଇଛି ଏନିକା।
ଓହୋ। ଆପଣଙ୍କ ଘର କୋଉଠି କି?
ବର୍ଷା ସକାଳୁ ବର୍ଷା ହୋଉଥିଲା।
ଓଁ ହଁ। ଭୁବନେଶ୍ଵର କୋଉ ଜାଗା?
ବାଣୀବିହାର ଯୋଉଟା।
ନାଇଁ ମୋର ଜଣେ ଦେଇ ସେଠି ରହୁଛନ୍ତି ତ।
ଆଜ୍ଞା।
କଣ କହିଲେ?
ଜାଗା ଉପରେ କେମିତି ପାଇଲେ?
ରଥଯାତ୍ରା।
ରଜ ରଜ।
ରଜ ହଁ ଆମ ଗାଁରେ ହେଇଥିଲା। ବହୁତ ଆଡୁ ପିଲା ବି ଆସିଥିଲେ ବହୁତ ଲୋକ ବି ହେଇଥିଲେ। ଆଉ ବେଲୁନ ଦୋଳି, ଜମ୍ପିଙ୍ଗ ଦୋଳି। ବ୍ରେକ ଡାନ୍ସ ଏମିତି କେତେ ଦୋଳି ପଡିଥିଲା। ଆଉ ଫଙ୍କସନ ଲାଷ୍ଟ ରଜ ଦିନ ଫଙ୍କସନ ବି ହେଇଥିଲା। ଆଉ କୁଇଜ୍ କମ୍ପିଟିସନ୍, ଡିବେଟ୍ କମ୍ପିଟିସନ୍, ଚିତ୍ରାଙ୍କନ। ଡ୍ରଇଂ ଏଇରା ବି ସବୁ ହେଇଥିଲା।
ନାଇଁ ଯୋଉ।
ଆପଣ ଆପଣଙ୍କ ଆଡେ କୋଉ ପର୍ବପର୍ବାଣି ଭଲ ସେ ପୁରା ପାଳନ ହୁଏ?
ହଁ
କଣ କହିଲେ?
ପ୍ରିଭିଅସରେ ଏଠି ପୁରା ଭଲରେ ପଡ଼େ।
କୁଆଡେ ବୁଲିବାକୁ ଯାଉଛନ୍ତି ନା କଣ? ଗାଡ଼ି ସାଉଣ୍ଡ ବହୁତ ଶୁଭୁଛି।
ଆଉ ଆପଣଙ୍କ ଦେହ ପା ସବୁ ଭଲ?
ଆଜ୍ଞା। ରଜରେ କେମିତି କଣ ସବୁ ପିଠା ସବୁ ଦେଇଥିଲା ତମର?
ହଁ ରଜରେ ଆମର ହେଇଥିଲା ପୋଡ଼ ପିଠା କାକେରା ପିଠା, ଆଉ ଯୋଉ ଚିତଉ ପିଠା ଯୋଉ କରାଯାଏ ଉପରେ ଯୋଉ ଛେନା ପକେଇକି ସେଇରା ହଁ ଆପଣଙ୍କ ଆଡ଼େ ରଥ ସବୁ ଭିଡ଼ିଲେଣି?
ହ
ମୁଁ କହିଲି ଆପଣଙ୍କ ଆଡ଼େ ସବୁ ରଥ ଭିଡ଼ା ଭିଡ଼ି କଣ କହିଲେ?
ମୁଁ କହିଲି ଆଉ ଟିକେ ପରେ ଖାଇବି ନହେଲେ ନାହିଁ।
ଓହୋ। ଆପଣଙ୍କୁ କୋଉ ଜାଗା ବୁଲିବାକୁ ଭଲ ଲାଗେ?
ସେ ବଲ
ଆପଣ ଏବେ କଣ କରୁଛନ୍ତି ଆପଣ ଏବେ କଣ କି କଣ କହିଲେ? ହାଲୋ।
ଏଇଠି।
ଠିକ ସେ ଶୁଭୁନି ଆପଣଙ୍କ କଥା।
କଣ କହିଲେ?
ଜଳଖିଆ କରିଛ?
ଆପଣଙ୍କ କଥା ଠିକସେ ହ୍ୟାଲୋ।
ହଁ, ଏବେ ଆପଣଙ୍କୁ ଶୁଭୁଛି?
ହଁ, ହଁ କୁହନ୍ତୁ ଖିଆପିଆ ସବୁ ସରିଲ
ହଁ, ହଁ, ହଁ।
କଣ ଖାଇଥିଲେ?
ଏ ଭାତ ଖାଇଥିଲି ଭାତ ମାଛ ଆଜି ହେଇଥିଲା। ଭାତ ମାଛ, ସାଲାଡ଼। ହଁ, ପାମ୍ପଡ଼। ହୁଁ, ଆଉ। ଆମର ତ ଇଆଡ଼େ ଦଶହରା ଆଉ ଦୁର୍ଗାପୂଜା ବହୁତ ଭଲସେ ହୁଏ। ପୁରା ଦୁର୍ଗା ପୂଜାରେ ହଁ, ହଁ, ମୁଁ ସବୁ ବର୍ଷ ଦୁର୍ଗା ପୂଜା ପୁରା ଯାଏ ପୁରା ଦେଖିବା ପାଇଁ। ଦୁର୍ଗା ପୂଜା ବହୁତ ମୋତେ ବହୁତ ଭଲ ଲାଗେ। ଏଇ।
ଆପଣଙ୍କୁ କଣ କରିବାକୁ ଭଲ ଲା
ସେଇଥିପାଇଁ ଛୁଟି ଦିନ ମୁଁ ପୁରା ପ୍ରାୟ ମୁଁ ବୁଲେ ଛୁଟି ଦିନ।
ଆପଣ କଣ କରନ୍ତି କି?
ହଁ ମୁଁ ଗୋଟେ ପ୍ରାଇଭେଟ୍ କମ୍ପାନୀରେ ଗୋଟେ ଅଛି ସେଠି ଏଜୁକେସନ୍ ଇନଷ୍ଟିଚ୍ୟୁଟରେ ଗୋଟେ ଅଛି। ଶିକ୍ଷା ଅନୁଷ୍ଠାନ ଶିକ୍ଷା ଅନୁଷ୍ଠାନରେ ଅଛି ଗୋଟେ।
ଓ ହୋ।
ଆପଣ ଇଆଡେ ଆସିଛନ୍ତି ଦୁର୍ଗା ବୁଲିଛନ୍ତି କେବେ?
ନାଁ ନାଁ ମୁଁ ଭୁବନେଶ୍ଵର ଯେତେବେଳେ ଯାଏ ମୁଁ ଦେଇ ପାଖକୁ ଯାଏ। ବାସ୍ ଦେଇ ପାଖରେ ଦି ତିନ ଦିନ
ହଁ ଆପଣ କଉ ପର୍ବପର୍ବାଣି ତାହେଲେ ଇଆଡେ ଆସିନାହାଁନ୍ତି କେବେ?
ନାଁ ନାଁ ବାକି କଟକରେ ଦେଖିବାକୁ ମିଳେ।
ହଁ ଆଜ୍ଞା।
ସେଇ ପାଖରେ ମ ଭୁବନେଶ୍ବର ପାଖରେ କଟକ।
ଆଜ୍ଞା ଆଜ୍ଞା। ଏଇଠୁ ତିରିଶ କିଲୋମିଟର ଦୂର ହବ।
ହୁଁ ହୁଁ।
ରଜ ଟା ଇଆଡେ ଏଇ ବର୍ଷଟା ରଜ ଟା ଏଇ ବର୍ଷର ରଜ ଟା ଇଆଡେ ବହୁତ ଧୁମଧାମରେ କରା ହେଇଥିଲା। ଚାରିଆଡେ ରଜ ଉତ୍ସବ ପୁରା ଏକଦମ୍ ପଡିଥିଲା ହଁ ସେଠି ସବୁ ମି
ଆଜିକାଲି ସବୁ ଗାଁ ରେ ରଜ ମହୋତ୍ସବ କରିସାରିଲେଣି।
ହଁ ଆଗରୁ ସେଗୁଡାକ କିଛି ହଉନଥିଲା କିନ୍ତୁ ଏବେ କିଛି ବର୍ଷ ହେଲାଣି ସବୁ ବର୍ଷ ହଉଛି ଯେବେଠୁ ଆରମ୍ଭ ହେଲାଣି ମାନେ ସେଇ ବର୍ଷଠୁ ତା ପରଠୁ ସବୁ ବର୍ଷ ହଉଛି।
ହଁ ହଁ।
ମାନେ ପୁରା ଦୁର୍ଗା ପୂଜା ଭଳିଆ ପୁରା ରଜ ମହୋତ୍ସବ ପୁରା ହଉଛି।
ନାଇଁ ଦେଇ ଡାକେ ତା ପାଖକୁ ହେଲେ ହେଲେ ମୁଁ ଯାଏନି ଦେଇ ସେଠି ଜବ୍ କରୁଛି ତ।
ଆଜ୍ଞା।
ସେଠିକି ଯାଏ ଆଉ ଯୋଉ ଜ ଜଗତସିଂହପୁର କଟକଠୁ ଜଗତସିଂହପୁର କେତେ ବାଟ?
ହୁଁ ସେଇ ଚାଳିଶ କିଲୋମିଟର ଖଣ୍ଡେ ହବ।
ହୁଁ ସେ ଜଗତସିଂହପୁରରେ ଆଉ ଜଣେ ଦେଇ
ଆଁ ଆଁ
ହୁଁ।
ଇଏ ଆଉ କଣ ସ କଣ ପିଠାପଣା ଆପଣଙ୍କର କଣ ହେଇଥିଲା ରଜରେ?
ରଜରେ ପୋଡ଼ ପିଠା। ମୂଆଁ ମାନେ ଯୋଉଥିରେ ଚିତଉ ଆଉ ସୁଜିକାକେରା ଆଉ ବରା।
ଆଉ ଆପଣ କିଛି ନିଜେ କିଛି କରିଥିଲେ।
ନିଜେ ମୁଁ ଚିତୋଉ ପିଠା କରିଥିଲି ମୋତେ ଚିତୋଉପିଠା ଭଲ ଲାଗେ ଖାଇବାକୁ। ଆଉ ସବୁ ମୋ ମମି।
ଆଛା ଚିତୋଉ ପିଠା କେମିତି କରିଥିଲା?
ଏଇ ଯୋଉ ଚା ମାନେ ପିଠଉ ଠା ଟା ମମି କରିଦେଇଥିଲା ସେଥିରେ ଚିନି ଲୁଣ ପକେଇଥିଲି ତାପରେ କଡେଇରେ। ତାକୁ ତେଲ ପକେଇ ତାପରେ ନଡ଼ିଆ ଆଉ ଛେନା ପୁର ଦେବେ।
ଆଜ୍ଞା।
ସେଇଟା ମତେ ଭଲ ଲାଗେ ତ ମୁଁ ସେଇଟା ଆମ ମମିର ବି ତିନି ରଜାଙ୍କରେ
ଆଜ୍ଞା।
ଛୁଟି। ତ ଗୋଟେ ଦିନ ଛୁଟି ଆଣିଥିଲେ
ଆଜ୍ଞା।
କଣ କହିଲେ।
ହଁ ଆପଣ ଘରେ ସବୁ କିଏ କିଏ ସବୁ ଆଛନ୍ତି?
ଆମ ଘରେ ପୁରା ଜଏଣ୍ଟ ଫାମିଲି ଆମ ଘରେ ଟୋଟାଲ ଏକୋଇଶି ଜଣ ମେମ୍ବର।
ଏତିକି ଜଣ ମେମ୍ବର ଆଉ ଆମେ ସମସ୍ତେ ମିଶିକି ଛଅ ଭଉଣୀ ପାଞ୍ଚ ଭାଇ ମାନେ ମୋ ବାବାଙ୍କର ଆମେ ଦି ଜଣ ମୋ ଭାଇ ମୁଁ। ବଡବାପା ବଡ ଅମିର ଏମିତି ସବୁ ମିଶେଇକି ଛଅଟା ଝିଅ ପାଞ୍ଚଟା ପୁଅ। ଆମ ପୁରା ଗୋଟେ କ୍ରିକେଟ୍ ଟିମ୍।
ଆଜ୍ଞା।
ଆପଣ କେତେ ଭାଇ ଭଉଣୀ?
ଆମେ ଦି ଭାଇ ଆମେ।
ଭୁଉଣି ନାହାନ୍ତି।
ନାଇଁ ନାଇଁ ଭଉଣୀ କେହି ନାହାନ୍ତି। ଆପଣ କଣ ବଡ?
ଆଜ୍ଞା ନାଇଁ ମୋ ଭାଇ ବଡ ଓ ଆମେ ଆଉ କେତେବେଳେ ପରେ କଥା ହବା।
ହଁ ହଉ ଠିକ୍ ଅଛି।